ଉଁ
ହଁ ଆଜ୍ଞା ନମସ୍କାର।
ପ୍ରଣାମ।
ପ୍ରଣାମ କଣ କରୁଛନ୍ତି?
ହଁ କରୁଥିଲି ଏଇ ପିଲାମାନଙ୍କୁ ଟିକେ ପଢଉଥିଲି ଟିୟୁସନ ଛୁଟି କରିକି ରୋଷେଇବାସ କରୁଛି ଆଉ। ଛୁଟି ଥିଲା ତ ଆଜି ଟିକେ ଛୁଆଙ୍କୁ ଲେଟରେ ଡାକି ଦେଇଥିଲି ଆଉ।
ଆଉ ଆପଣଙ୍କ ଦେହ ଭଲ ଅଛି ନା?
ହଁ ଦେହ ଭଲ ଅଛି।
ଆଉ ଆପଣ ଖାଇଥିଲେ କଣ?
ଖାଇଥିଲି ଏବେ ତ ଆଜି ଗୁରୁବାରେ। ଅରୁଆ ରାନ୍ଧିଚି ଡାଲମା କରିଚି ଏ ପିଲାମାନୋନ ଗଲେ ଟିକେ ଲେଟ୍। ହେଲା ରୋଷେଇ ବାସ ଠାକୁର ଫାକୁର ପୂଜା କରି ଆଉ ରୋଷେଇ କରୁଚି ରୋଷେଇ ସରିନି କରିବି ଆଉ ଖାଇବି ଆଉ। ଏ ପିଠା ପିରା ଦିଇ ଦିଇଟା କରୁଥିଲି ତ କରିବି ତାକୁ ବି ଲେଟ୍ ହବ।
ଆଜ୍ଞା।
କଣ କରୁ
ଆପଣ ପା ଛି ଛୁଆଙ୍କୁ ଟିଉସନ କରୁଚନ୍ତି?
ହୁଁ।
ଆଉ ମତେ ଟିକେ କହିବେ ସର୍ଜିବ ନିର୍ଜୀବ ବିଷୟରେ ଟିକେ କହିପାରିବେ?
ହଁ ଯାହାର ଜୀବନ ଥାଏ ସଜିବ ଯାହାର ଇଁ ମାନେ ଚାଲୁନି ବୁଲନି ସ୍ଥିର। ପଥର ହୋଉ ଲୁହା ହୋଉ ଏଗୁଡା ସବୁ ନିର୍ଜିବ ଆଉ ସଜିବ ମଣିଷ ଜୀବ ଗାଈ ଗୋରୁ ଜୀ ବନ ଯାହାଠି ଜୀବନ ଅଛି ସେ ସବୁ ସଜିବ। ଆଉ ଗଛ ଗଛ ଗୋଟେ ଜିନିଷ ଚାଲୁନି ବୁଲୁନି କିନ୍ତୁ ସିଏ ସଜିବ।
ଆଜ୍ଞା ଆଜ୍ଞା। ଧନ୍ୟବାଦ ଧ-ଧ-ଧନ୍ୟବାଦ ମତେ ଜଣେଇ ଥିବାରୁ ଆପଣ ସଜୀବ ନିଶ ଜୀବ ବିଷୟରେ ଟିକେ ପ୍ରା-ପ୍ରାକୃତିକ ଆଉ କୃତ୍ରିମ ବିଷୟରେ ଟିକେ କିଛି କହି ପାରିବେ।
ହ ହଁ ପ୍ରାକୃତିକ କୃତ୍ରିମ ହଁ କୃତ୍ରିମ ଜିନିଷ ପ୍ରକୃତିରୁ ଜଣା ପଡିବ ସେଟା ପ୍ରାକୃତିକ। କୃତ୍ରିମ ଯୋଉଟା ନିଜେ ମାନେ ଆମେ ତିଆରି କରନ୍ତି। ବୁଝିପାରୁଚ ଆଉ କୃତ୍ରିମ ଜିନିଷ ଗୁଡାକ ହେଲା ମାନେ ଯୋଉଡା ମଣିଷ ତିଆରି କରେ ଏ ପ୍ଲାଷ୍ଟିକ ହେଲା ଯୋଉ କଂସା ବାସନ ହେଲା ଯୋଉ ଲୁହା ହେଲା ଆଉ ଆମେ ଯୋଉଟା ଗ ଡାଇରେକ୍ଟ ଗୋଟେ ପ-ପ୍ରକୃତି ମାନେ ଆମ ମାଟିରେ ଯୋଉ ଜିନିଷ ଟା ପାଉ ସେଇଟା ହେଲା ପ୍ରାକୃତି ଜିନିଷ ହେଲା ଗଛ ଗଛରୁ ଆମେ ଯୋଉ ଭଲ ମନ୍ଦ ଫଳମୂଳ ଯୋଉ ପତ୍ର ହୋଉ ଯାହା ମାନେ ଆମେ ଅର୍ଜିନାଲ ଯୋଉ ଜିନିଷଟା ପାଆନ୍ତି ସେଇଟା ହେଲା ପ୍ରାକୃତିକ ଜିନିଷ।
ଆଜ୍ଞା ଆପଣଙ୍କ ବାରିରେ କି କି ଗଛ ଅଛି ଟିକେ
ଏ ଆମର କହନା କୁହନ୍ତୁନି ଆପଣ ବଢିଆ ବଢିଆ ଗଛ ମୁଁ କରିଚି ଆମ୍ବ ଏ ବର୍ଷ ବଢିଆ ହେଇଥିଲା। ଆଉ କେତେବେଳେ ଆସିକି ଦେଖି ଯିବେ। ଆମ୍ବ ଲଗେଇଚି ଲେମ୍ବୁ ଲଗେଇଚି ପଣସ ଲଗେଇଚି ଆଉ ସବୁ ହେଇଥିଲା ପଣସ ବି ହେଇଚି ଆମ୍ବ ବୋହୁତ ହେଇଥିଲା ବେଲ ତ ପୁରା ବଢିଆ ହେଇଚି ଏ ବର୍ଷ ବେଲ। ବେଲ ଗଛ ଅଛି। ତୁଳସୀ ଗଛ ଅଛି। ଆଉ ଲିମ୍ବ ଗଛ ଅଛି। ଆଉ ଫୁଲ ଉପରେ ଦେ ଖିବାକୁ ଗଲେ ତ ବେଶୀ ଜାଗା ଏମତି ନାହିଁ ହେଇଚି ମନ୍ଦାର ଟଗର ଏମତି ପୂଜା କରିବା ପାଇଁ ଯେତିକି ନର୍ମାଲି ଫଲ ହେଇଯାଉଚି ଆଉ।
ଆଜ୍ଞା।
ଆଉ ତମର ସବୁ ତ-ତମର ଖିଆପିଆ ସରିଲାଣି ସବୁ?
ଆଜ୍ଞା ଆଜ୍ଞା ଆମର ଖିଆପିଆ ସରିଲାଣି ଏବେ ହେଇ ପଖାଳ ଏଇ ଆଳୁ ଦିଟା ସିଝେଇଥିଲି ଆଉ ବଢିଟେ ଚୁରିଥିଲି। ଆଉ ବାଇଗଣ ଦିଟା ପୋଡୁଥିଲି ତାକୁ ଦଳିକି ଏଇନା ଖାଇକି ଆଇଲି।
ଓହୋ ଆଉ ରୋଷେଇବାସ ହେଇନି ମମି
ରୋଷେଇ ମା କରିବେ ଆଉ
ଏ ଆଜି ଆମର ହଉଛି କାନିକା କୁ ଡାଲମା।
ଆଉ ବଢିଆ ଜିନିଷ ପାଖରେ ଥିଲେ ଖାଇଥାନ୍ତି ପଠେଇଥାନ୍ତ।
ହଁ ଆଉ ପାଖେରେ ଆସିଲେ ପଠେଇଥାନ୍ତି। ଆଉ ମତେ ଟିକେ କହିପାରିବ ଚାଷ ବାସ ବିଷୟରେ ଟିକେ କିଛି କହିପାରିବ?
ଚାଷ ତ ଆମର ମା ଏଇଠି ତ ଧାନ ଖାଲି ଧାନ ଧାନ ଯାହା ହଉଛି ଧାନ ଭଲ ଯାଇ ଭଲ ଚା ମାନେ ଧାନ ଭଲ ହୁଏ। ଯୋଉଠି ହଉନ ହଉ ଏଠି ହବ ଧାନ ଆଉ ଚାଷ ଏ ବିଲରେ ତ କହିମିନା ମୁଁ ମୋ ବାହାଘର ସିିଜିନ ରେ ଆସିଲା ବେଳକୁ ମୁଗ ଫୁଗ ଭଲ ହଉଥିଲା ଏବେ ଆଉ କେହି କରହୁନାହାନ୍ତି ଗାଈଗୋରୁ ଛା ଉଛନ୍ତି ଖାଇ ଦଉଛନ୍ତି ଆଉ ମୁଗ ବିରି ହୁଏ ଆଉ ଏବେ ତ ଧାନ ଭଲ ହଉଛି। ଆଉ ଟ୍ରେ ଟ୍ରାକ୍ଟର ଫାଟର ତ ଚାଷ ହଉଛି ଆଉ ଚାଷ କଣ ହେଇ ସବୁ ତଳି ପଡିଛି ଏଇ ବର୍ଷାକୁୁ ଦେଖି କେତେଳେ ରୁଆରୁଈ କରିବେ ଆଉ ହେଇନହିଁ ସବୁ କଣ ଯାଇକ ଡିସେମ୍ବର ମାସ ଆଡୁ ଧାନ କଟା ହବ ଏବେ ଧାନ ଖାଲି ଯା ରୁଆ ରୁଇ ହବ। ପଡିଛି ତଳି ହେଇନି।
ଆଉ ରଜରେ କୁଆଡେ ବୁଲିବାକୁ ଯାଇଥିଲ?
ହଁ ସେଇଭଳିଆ ହଁ ବୁଲିଛୁ ଛୋଟମୋଟିଆ ଜାଗା ସବୁ ବୁଲିଛ ଆଉ
କୁଆଡେ କୁଆଡେ ଯାଇଥିଲେ?
ଯୋଉ ମିନି କେତେନ ଯାଇଛନ୍ତି ନା?
ହଁ।
ସେଇଠିକି ଯାଇଥିଲୁ ବୁଲାବୁଲି କରିକି ଆସିଲୁ। ଆଉ ଏଇ ବାହାଘର ଗୋଟେ ଅଛି ତ ଆମର ଆଉ ଟିକେ କିଣାକିଣି କରିବୁ ଯିବୁ ଆଉ ବେଶୀ ବାଟ ବେଶୀ ବୁଲାବୁଲି କରିନୁ ଆଉ ଖାଲି ସଂକ୍ରାନ୍ତିରେ ସେମିତି ମନ୍ଦିର ଯାଇଥିଲୁ ଟିକେ ଆଉ
ଓହୋ। ତୁ ଆପଣ ରଜରେ କି କି ପିଠା କରିଥିଲେ?
ରଜରେ ଆମର ସେ ଦେଢଶୁର ଜନ ମରିଯାଇଛନ୍ତି ଆମର ହବନି ଯୋଉ ପୋଡ। ଆଉ ଆରିଶା କରିଥିଲି ଦିଇଟା ମୁଡିକି ଦିରେ ଛାଣିଥିଲି ମଇଦା ମୁଡିକି ଦିଟା।
ମତେ ଆରିସା ପିଠା ବହୁତ ଭଲ ଲାଗେ ମୋ ଲାଗି ଦିଟା ପଠେଇବ।
ପଠେଇବେ ନା କଣ?
ହୁଁ ହୁଁ।
ହୋଉ ଆଉ ଆପଣଙ୍କର ଆପଣଙ୍କର ଛୁଆ ପିଲା କେତେ?
ପୁଅ ଦିଟା ମ
ଓହୋ କଣ କରୁଛନ୍ତି କଣ?
ଏ ବଡ ପୁଅ ତ ବାୟୋଟେକ୍ନୋଲୋଜି ରେ ପିଜି କରିକି ଚାକିରି କରିଛି।
ୟା
ଏ ଗୋଟେ ପ୍ରାଇଭେଟ କ ପ୍ରିପାର ହୋଉଛି କଣ କୋଉଠି ପାଇଗଲେ ଛାଡି ଦବ ଆଉ। କ୍ୟାମ୍ପସ ପାଇଥିଲା ଯୋଉଠି ଅଛି ଆଉ ଭୁବନେଶ୍ଵରରେ ଆଉ ସାନ ବି ନର୍ସିଂ କରୁଛି ଫାଷ୍ଟ ଇୟର ଏ ବର୍ଷ ଆଉ ତମର ପା ଆଡିମିସନ ହବ ନା ହେଇନି?
ଯାଇଁକି ହବ ଜୁଲାଇ ଆଠ ବେଳକୁ ଆସିବ।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
ଆସିଲେ ଯୋଉଠୁ ଯୋଉ ଆଉ ଯୋଉ ମହାବିଦ୍ୟାଳୟରେ ଆସିବ ସେଇ ମହାବିଦ୍ୟାଳୟ ଯାଇ ଲେଖେଇବି ଆଉ।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
ବୁଝିପାଇଲେ?
କଣ କହିଲ?
ଯୋଉ ମହାବିଦ୍ୟାଳୟରୁୁ ଆସିବ ଇଏ, ସେଇ ମହାବିଦ୍ୟାଳୟରେ ଯାଇକି ନାଁ ଲେଖେଇବି ଆଉ।
ହୁଁ। ଏ ବ । ଆଉ ବର୍ଷା ତ ହଉନି। ବର୍ଷା ଯେତିକି ହଉଛି ତ ଗରମ ତାହାଠୁ ଛ ଡବଲ ହଉଛି। ଗରମ ତ ହଉଛ କଣ କୁଆଡେ ଯାଏ କିଣାକିଣି କରିବାକୁ ଟିକେ ଯିବୁ ବୋଲି ବାହାରିଚୁ ବୋଲି କୁଆଡେ କରି ପାରୁନୁ। ଆମେ ବାହାରିବୁ ମାନେ ଦେହ କଣ ହେଇଯାଉଛି।
ଯାହା ଟିକେ ଚାରିଟା ବେଳୁଆ ଟିକେ ଯାଇକି ଟିକେ ଟିକେ ସନ୍ଧ୍ୟାବେଳେ ଯାଇ ଟିକେ ଥଣ୍ଡା ଥଣ୍ଡା ଲାଗୁଚି ଟିକେ ସେଇ ଟାମରେ କିଣିହବ। ନହେଲେ କଣ ସକାଳୁ କଣ କିଛି କିଣି ହବ କି?
। ଏବେ ଯାଏଁ ମୁଁ କିଛି କରିନି। ସାନ ପୁଅ ଘରକୁ ଆସିଛି ଯେ ହଷ୍ଟେଲ ଯିବ। ।
ଆଉ ମୁଁ ନୁହେଁ ଆମ ଦାଣ୍ଡରେ ଗୋଟେ ଛୋଟିଆ ବଗିଚାଟେ କରିଛି। ତା ଦେହରେ ଏବେ ମୋ ମାମୁଁ ଘରୁ ଆଣିଥିଲି। ଏ କଣ କୁହନି ଜହ୍ନି ମଞ୍ଜି ଆଉ କାକୁଡି ମଞ୍ଜି ଆଣିଥିଲି। ତାକୁ ଲଗେଇଥିଲି। ବୁଝିପାରିଲେ, ସେ ପୁରା ଛୋଟିଆ ଛୋଟିଆ ଗ ଗଛ ହେଲାଣି ତା ଦେହରେ ଲଗେଇଛି ପିଜୁଳି ଗଛ ଲଗେଇଛି ଯୋଉଟା ଭିତରେ ନାଲିଆ ନାଲିଆ ବାହାରୁନେ ସେଇ ପିଜୁଳି ଗଛ ଲଗେଇଛି। ଟଗର ଫୁଲ ଲଗେଇଛି ଦି ତିନି ପ୍ରକାର ଟଗର ଫୁଲ ଗଛ ଲଗେଇଛି। ଆଉ ଆଉ ଲଗେଇଛି ଅମୃତଭଣ୍ଡା ଗଛ ହେଇଛି। ଆଉ ବାଇଗଣ ଗଛ ହେଇଛି। ଆଉ ହେଇ
ନର୍ସରୀରୁୁ ଆଣି ଗଛ ଲଗେଇଦବ ବଢିଆ। ବଢିଆ ତମେ ଯାଉଥିବ କିଏ ଏଇଠୁ। ଏଇଠୁ ମିର୍ଜାପୁର ପାଖରେ ଗୋଟେ ନର୍ସରୀ ଅଛି ସେଠି ବି ଭଲ ଗଛ ମିଳୁଛି। ।
ଭେରଶୁଙ୍ଗା ପତ୍ର ଗଛ ଲଗେଇଛି, ଲଙ୍କା ଗଛ ଲଗେଇଛି ସବୁ ଲଗେଇଛି।
ହୁଁ।
ଆପଣ କଣ କଣ ଗଛ ଲଗେଇଛନ୍ତି?
ଆ ମୁଁ ପା ସେଇ ସବୁ ଆମର ତ ସବୁ ଗଛ ବଡ ବଡ ହେଇଗଲାଣି। ଆମ୍ୱ, ପଣସ, ପିଜୁଳି ଆଉ ଲଗେଇ ସବୁ ବଡ ଗଛ ଛୋଟ ବେଶୀ ଛାଇ ହେଇଯାଉଛି ପୁରା। ଆଉ ଛୋଟ ଗଛ ବେଶୀ ଲଗେଇନି ଯେ, ଏଇଆ ଠାକୁର ପୂଜା ପାଇଁ ଫୁଲ ଟୋ ବେଶୀ ଜାଗା ନାହିଁ। ଏ ସବୁ ପୁରୁଣା ଘର ଆମର ଶଶୁର ଜେଜେ ଅମଳ ଘର ସବୁ ଅଛି। ଆଉ ଏତେ ଜାଗା ଜାଗା ତ ନାହିଁ କରିବାକୁ। ଦେଖିବା ନୂଆ ଘର କୋଉଠି କରକି ଗଲେ ।
ଆଜ୍ଞା। ଆଉ ଆପଣଙ୍କ ଦେହ ପା ଠିକ୍ ଠାକ୍ ଅଛି ନା?
ହୁଁ ହୁଁ ହୁଁ ଭଲ ଅଛି ଭଲ ଅଛି।।
ଆଉ
ସାପଟା ସାପଟା ତ କାମୁଡ଼ି ଦେଇଥିଲା ସେଇ ଦିନୁଠୁ ଟିକେ ବେଶି ପ୍ରୋବ୍ଲେମ କରିଦଉଥିଲା ଦେହ ଟା। ଅସୁବିଧାର ସମ୍ମୁଖୀନ ହେଇଥିଲି ପୁରା। ଆ ଏବେ
ଆପଣ କୁ ସାପ କାମୁଡିଥିଲା!
ହଁ ସପ କାମ କାମୁଡ଼ି ଥିଲା ଚିତି ସାପ।
ଓହୋ। ଏବେ ଠିକଠାକ୍ ଅଛନ୍ତି ତ?
ହୁଁ ଏ ମେଡିକାଲ ରେ ରହିଲି ଦି ଚାରି ଦିନି। କଟକରେ ଯାଇକି। ଆଉ ଭଲ ତାପରେ ଆସିଲା ପରେ ବହୁତ ଟିକେ ଦେହ ଟା ଅସୁ ଇଏରେ ହେଲା ଯେ ତା ଏବେ ଟିକେ ଠିକଠାକ୍ ହେଲେଣିି ଆଉ ଖାଇକି
ଏଇନା ପରା ଠିକଠାକ୍ ଅଛନ୍ତି। ଆଉ। ଆଉ ଆପଣଙ୍କ ସ୍ଵାମୀଙ୍କ ସ୍ଵାମୀ କଣ କରନ୍ତି?
ଇଏ ଡି ଜି ଅପରେଟର ଅଛନ୍ତି।
ଅହ।
ଆମ ଡି ଜି କଲେଜ କନେକ୍ସନ ଦିଆ ହେଇଛି ଛକରେ ସବୁ ଲାଇନ ପ୍ରାଇଭେଟ ଲାଇନ ଗୁଡାକୁ।
ଆଜ୍ଞା।
ଏ ଦୋକାନ ଫୋକାନ ସବୁ ନିଅନ୍ତିନି ଯୋଉ ଫୁଟପାଥ ସେଇଠି ସବୁ ଲାଇନ କନେ ଦିଆ ହେଇଛି ସେ ତାଙ୍କର ଗୋଟେ ପିଲା ରଖିଛନ୍ତି ବୁଝୁଛନ୍ତି ହଁ।
ଏ ହଁ।
ଆଉ କଣ କହୁ ଆଉ କଣ କହିବେ?
ଆଉ କଣ ଗରମ ତ ଯଉ ଭଳିଆ ହୋଉଛିନା।
ଆଜ୍ଞା ଆଉ ରଖୁଛି ନମସ୍କାର।
ହଉ ହଉ।